ହ୍ୟାଲୋ।
ହଁ
ହଁଅଂ।
ହୁଁ ତମ କଥା ଟିକେ ଶୁବୁନି। ହଉ କୁହ
ଶୁଣାଗଲା।
ହୁଁ।
ଆ ଅ।
କଣ କରୁଛ?
ମୁଁ ଏଇ ବସିଥିଲି ଆଉ ତମେ କଣ କରୁଚ?
ମୁଁ ଏଇ ରୋଷେଇ କରୁଥିଲି ଆଉ।
ଓହୋ କଣ ଖାଇବା ବନୁଛି?
ଆଉ ଏଇ ପକୁଡି ଟିକେ କରୁଥିଲି ଆଉ,।
ହଁ ବର୍ଷା ପାଗ ପକୁଡି ଖାଉଚ ଆଉ,
ଆଉ ତମେ କଣ ଖାଇଥିଲ?
ମୁଁ ବି ସେଇ ପକୁଡି ଖାଇଥିଲି ଆଉ,।
ଅ ହ, ବର୍ଷା ହଉଛି?
ହଁ ବର୍ଷା ଏବେ ବି ହଉଚି।
ଆଉ କଣ ଖାଇଥିଲେ ଖରାବେଳେ,?
ମୁଁ ଖାଇଥିଲି ଭାତ ଡାଲି ଆମ୍ବ ଆ ଶାଗ ଭଜା, ଯା ଆଉ ଆଉ, ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ମଟର ଆଳୁ ତରକାରୀ, ଆଉ ବାଇଗଣ ଆଳୁ ଭଜା ହେଇଥିଲା ଆଉ
ଓହୋ ଆଉ ବବ୍, ଦେହ କେମିତି ଅଛି?
ହୁଁ ବଦଳି ଯାଉଛି ତା ପାଇଁ କି ଖରା ଫଣ୍ଡା ଅଛି ଆଉ,।
ଟିକେ ଦେହ ଖରାପ ହବ ମୋରେ ବି ହେଇଯାଇଥିଲା।
ହୁଁ,
ହୁଁ,
ଆଉ ପଢ଼ାପଢ଼ି ସରିଚି ନା ଚାଲିଚି?
ଚାଲିଚି ପଢ଼ାପଢ଼ି ଚାଲିଚି ଏବେ ପଢ଼ୁଥିଲି।
ତମେ ଏବେ କଣ ପଢ଼ୁଛ?
ମୋର ଗ୍ରାଜୁଏସନ୍ ସରିଲା।
ଓ,
ତମର ଗ୍ରାଜୁଏସନ୍ ସରିଲା?
ନାଇଁ ନାଇଁ ମୁଁ ଏବେ ଡ୍ରପ୍ ନେଇଥିଲି ଦି ବର୍ଷ। ଏବେ ମୁଁ ବି ସିଏ କରିବି।
ଓହୋ,
ହଁ।
ଆଉ
ଆଉ ଏବେ କଣ କରୁଛ ଘରେ?
ଏବେ ମାନେ ପଢ଼ା କଥା?
ହୁଁ।
ପଢ଼ା କଥା ଏଇ ବା ବିି ସି ଆଡମିସ ସନ୍ ଏବେ କରିବି। ଏଇ ଅ, କ୍ମପିଟେଟିଭ୍ ଏକ୍ଜାମ ପାଇଁ ପଢ଼ାପଢ଼ି କରୁଛି ଆଉ।
ହଁ। ଆଉ ତୋମର ଆଉ ଆଗକୁ କଣ ପ୍ଲାନ୍ ଅଛି?
ଆଗକୁ କିଛି ନାହିଁ। ଏମିତି ତ ବସଛି ଘରେ ଥ। ମୋ ଘରେ କି ଗୋଟେ ସୋଲାର ଅଫିସ୍ ଟେ ଅଛି।
ଓହୋ!
ଆଉ, ଆଉ ଘରେ ସବୁ କେମିତି କଣ ଅଛନ୍ତି?
ମୋ ଘରେ ସେମତି ଭଲ।
ଓ ହୋ।
ହେଲୋ।
ଆଉ କଣ? ହଁ
ଆଉ କୁଆଡେ ବୁଲାବୁଲି ଯାଇଥିଲ ରଜରେ?
ନାଇ ବର୍ଷା ତ ହଉଛି। ରଜରେ ସେଇ ଯାହା ମାମୁଁ ଘରକୁ ଯାଇଥିଲି। ଆଉ କୁଆଡେ ଯାଇନି ଆଉ ବର୍ଷା ବି ହଉଥିଲା ସେଇ ଟାଇମ୍ ର ଆଉ କୁଆଡେ ଯିବି। ତୋମେ କୁଆଡେ ଯାଇଥିଲ?
ନାଇଁ ମୁଁ ମାଙ୍କ ମନ୍ଦିର ଖାଲି ଯାଇଥିଲି। କୁଆଡେ ଯିବି? ହଁ, ଗରମ ବି ହଉଥିଲା।
ହଁ।
ଆଉ କଣ ରଥଯାତ୍ରରେ ପୁରୀ ଯିବାର
ହୁଁ, ର ଥଯାତ୍ରା ବି ଅଛି ଚାଲ ଯିବ।
ହଁ ଚାଲୁନ, କୋଉଦିନ କୁହ ଯିବା ଆଉ?
ସେଇ ତ ରଥଯାତ୍ରା ପରେ, ବାହୁଡା ବେଳେ ଯାଅ।
ଏଇଆ ଗଲେ କିଛି ନାଇଁ ହଁ ଭିଡ ଥିବ। ଦେଖିବା ଆଉ ଦେଖିକି ଯିବା ଆଉ।
ହୁଁ, ଭିଡ ତ ଥିବ ପ୍ରବଳ। ପୁରୀରେ ତ ଏନିଟାଇମ ଭିଡ। ରଥରେ ଟିକେ ଅଧିକ।
ହଁ।
ଗରମ ଯେମିତି ହୋଉଛି। ବର୍ଷା ବି ସେମିତି ହୋଉଛି।
ହଁ।
ହଉ ମୋତେ କହିବ, ଆଉ କେବେ ଯିବା ଆଉ?
କଣ କହିଲ?
ତମ ଘରେ ସବୁ
ଶୁଣାଯାଉନି।
ତମ ଘରେ ସବୁ କଣ କରୁଚନ୍ତି।
ଘରେ ସବୁ ସେଇ ସବୁ ବସିଚନ୍ତି ଆଉ ଏବେ ତ ଖାଇବା ସବୁ ସରି ରିଲା ଏଇ ସବୁ ବସିଛନ୍ତି ଯାହା ରାତି ଖାଇବା ଖାଇବେ ଆଉ।
ଉହୁଁ ରାତିରେ ଆଜି କଣ ହେଇଚି ତ ଥଣ୍ଡା ପାଗ ଦେଇଛି।
ରାତିରେ ଥିଲା ସକାଳେ ଉଁ ପନିରି ଆସ ଥିଲା ହେଇନଥିଲା ସେଇ ପନିରି ଏ ବେ ହେଇଛି ରୁଟି ପନିର ବୋଧେ ଆଉ ମୁଁ ଆଉ ଜାଣିନି ଏତେ
ଉଁହୁଁ।
ହୁଁ।
ଆପଣ କେବେ ଆସ ୟାଡକୁ ବୁଲିକି ଯିବ ଫିଷ୍ଟି ହେରିକା ବି କରିବ ଆମ ଆସ ଭଲ ପ୍ଲେସ ଅଛି ୟାଡ଼େ।
ଆରେ କୋଉଠି।
ଏଇ ଆମର ଏପଟ ସାଇଟି କି ଆସ
ହଉ ଯିବା ଆଉ
ଆଉ ତମର ସ୍ୟାଡେ କଣ ବୁଲାବୁଲି ଜାଗା ଅଛି।
ହାଲୋ। ଭଏସ୍‌ କଟି କଟି ଶୁଭିଲା
ହାଲୋ।